ଅଁ। ହାଲୋ ଭାଇ ନମସ୍କାରେ।
ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
କଣ କଣ କରୁଛୁ ଯେ?
ଏଇଠି ବସିଛି।
କିଛି ଶୁଭନି।
ହ୍ୟାଲୋ।
ହ୍ୟାଲୋ।
କଣ କରୁଛୁ?
ବସିଛି ଆପଣ କଣ କରୁଛନ୍ତି?
ମୁଁ ଅର୍ଜୁ ଏଇଲେ ତ ଖାଇବୁ ପିଇବୁ ଶୋଇବୁ ଆଉ କଣ କରିବୁ?
ହଁ ରାତି ହେଲାଣି ତ ଖାଇକି ପିଇକି ଶୋଇବା କଥା ଆଉ କିଛି କାମ ନାହିଁ ରାତିରେ।
ଘରେ କଣ କରୁଛନ୍ତି ସବୁ?
ହୁଁ ଘରେ ସବୁ ଅଛନ୍ତି ଟିଭିି ଦେଖୁଛନ୍ତି ଆଉ।
ଟିଭି ଦେଖୁଛନ୍ତି କଣ ସିରିଏଲ ନା ଆଉ କଣ?
ହଁ ସିରିଏଲ ଦେଖୁଛନ୍ତି ଆଉ ସବୁ ସିରିଏଲ ପାଗଳ।
ଆଚ୍ଛା କଣ ରୋଷେଇ ବାସ ହେଇଛି?
ରୋଷେଇ ଈ ଭାତ ଡାଲିି ଭଜା ଏମିତି ହେଛି ଆଉ।
ଭାତ ଡାଲି ଭା ରୋଷେଇ ଚାଲିଛି ରୁଟି ତରକାରୀ।
ଓ ହୋ ଟି କୁ ତରକାରୀ? ଓ ରୋଷେଇ କିଏ କରୁଛନ୍ତି?
ଆସ ଘରେ ଅପା କରୁଛି। ଆଉ କିଏ କରିବେ? ଆଉ ଘରେ କଣ ସବୁ ପନିପରିବା ଫସଲ ସବୁ ବାରିରେ ଲଗେଇଛ?
ବାରି ରେ ଭେଣ୍ଡି ଲାଗ ଲାଗିଥିଲା ଜହ୍ନି କୋଟଳ ହଁ କୋଟଳ।
ପୋଟଳ ଆଉ ସବୁ ସବୁଜ ସବୁ ପ୍ରକାର ସବୁଜ ପନିପରିବା ଲଗେଇଛ ଆଉ।
ହଁ ସବୁ ଲାଗିନି ଯେ ଅଳ୍ପ ଅଳ୍ପ ଲାଗିଛି ଆଉ।
କା ଆମ ଘରକୁ ତ କାଇଁ ଦେଇନ?
ଉଁ ଦେଇନୁ ଆଉ।
ଦେଇନୁ କଣ ଏରା କଣ ଭଲ କାମ?
ବେଶୀ ଫଳିନି।
ଓହୋ ସେଇଥିପାଇଁ ଦେଇିନ ଆଉ।
ହଁ।
ଆଉ ଜେଜେବାପା ଜେଜେମା କଣ କରୁଛନ୍ତି?
ସେ ଟିଭିି ଦେଖୁଛନ୍ତି ବା। ଦି ଜଣ ଜାଗ ହଁ।
ଆଉ ଯୋଉ ତମ ଘରେ ଯୋଉ ପାଠ ପଢୁଥିଲେ ଭାଇ ଭଉଣୀ ସେମାନେ? ପଢାପଢି ଠିକ ଠାକ ଚାଲିଛି?
ହଁ ସେମି ଛୋଟ ପିଲା ତ ଆଉ। ଛୋଟ ପିଲା କଣ ଠିକ ସେ କଥା ମାନୁନାହାନ୍ତି।
ଭାଇର ସାନ ଭାଇର କୋଉ କ୍ଲାସ ପଞ୍ଚମ?
ହଁ ତାର ପଞ୍ଚମ କ୍ଲାସ ଆଉ ଜଣଙ୍କର ଅଷ୍ଟମ କ୍ଲାସ।
ତାର ପଞ୍ଚମରେ ଏ ବର୍ଷ ବା ଆଦର୍ଶ ଆଦର୍ଶ ନବ। ତ ଏଗୁଡ଼ାକ ସେ ଦବନି କି?
ସିଏ ଦବ ବୋଲି ତାଙ୍କ ସ୍କୁଲରେ କହୁଛନ୍ତି କିନ୍ତୁ ସିଏ ଜମା ପଢା ପଢି କରୁନି। ସେଇ ବିଷୟରେ କିଛି ବି।
ବାଧ୍ୟ କରିକି ପଢାପଢି କରେଇବ ନା ଆଉ ଆଗ ସ୍କୁଲ ଲୋକ ଯାଇକି ଦେବେ ନା କଣ ପରୀକ୍ଷା।
ନାଇଁ ନାଇଁ ସ୍କୁଲ ଲୋକ କଣ ଦେବେ କି? ସିଏ ଦବ କିନ୍ତୁ ସେ ଜମା ଶୁଣୁ ହିଁ ନାହିଁ। ପଢିବା ପାଇଁ, ତାକୁ ଯେତେ ପଢିବା ପାଇଁ ଆଣିକି ବସ ଲେ ସେ ଜମା ଶୁଣୁନି। କହୁଚି ମୁଁ ପଢିବିନି ଏମିତି ଛୋ ଛୋଟ ପିଲାକୁ ଖେଳ ବୁଲରେ ମାତୁଛି ଆଉ।
ମାଡ ମାଡ ଆଉ କିଛି ନାହିଁ ଯୋଉ ଆଗରୁ ଥିଲା ଦଣ୍ଡମୁକ୍ତ ଅଞ୍ଚଳ ଏବେ ହେଇଯାଇଛି ଯୋଉ ଆଗରୁ ଦଣ୍ଡ ଯୁକ୍ତ ଥିଲା। ତ ଏଇଟା ହଉଛି ଅସୁବିଧା ଆଉ। ପିଲାଙ୍କୁ ଆଉ ଆକ ଆକ ଆକଟ କରୁନାହାନ୍ତି ବାଡଉନାହାନ୍ତି। ଆଉ ପିଲା କମ୍
ନାଇଁ ସେ ଆଉ କିଛି ନାଇଁ ଦଣ୍ଡମୁକ୍ତ ଅଞ୍ଚଳ ହେଇଯାଇଛି ଆଉ ପିଲାମାନେ
ଘରେ ବାଡାଉ ନାହାନ୍ତି ବାପା ମା ଏମିତି ସ୍କୁଲ ରେବି ବାଡୋଉ ନାଆ ବାଡୋଉ ନାହାନ୍ତି ଆକଟ କରୁନାହାନ୍ତି ତ ପିଲା ଅବାଗିଆ ହୋଉଚନ୍ତି। ଯୋଉ
ହଁ।
ଆଚ୍ଛା।
ପିଲା ଏବେ ବେଶୀ ଦୁଷ୍ଟ ହଉଛନ୍ତି। ପାଠ ପଢିବା, ପାଠ କମ୍
ଖାଇଚି ନା ନାଇଁ।
ହଁ ବର୍ଷା ହେଇଛି ନା? ଏବେ ବି ବର୍ଷା ଉଠେଇଛି।
ତାହେଲେ ଗରମ ପୁରା ଭାଙ୍ଗିଗଲା?
ହଁ ଗରମ ଭାଙ୍ଗି ଯାଇଛି କାଲି ରାତିରେ ବି ଥଣ୍ଡା ଲାଗିଲା ପ୍ରବଳ।
ରଜରେ ତ କାଇ କିଛି ବର୍ଷା ପକେଇଲାନି ଖରା ହେଲା ରଜ ପରେ ଏବେ ପ୍ରବଳ ବର୍ଷା।
ହଁ ରଜ ପରେ ପ୍ରବଳ ରଜରେ କିନ୍ତୁ ପ୍ରବଳ ଗରମ ହେଲା।
ଏ ବର୍ଷ ବି ଆ ଆସନ୍ତା ବର୍ଷ ଭଳିଆ ଆମ ଏପଟେ ଚାଷବାସ ଠିକ୍ ରେ ହେଇପାରିବନି ଯେମିତି ଖରାଟିଆ ଚାଷ ହଉଥିଲା।
ନା ବର୍ଷା ତ ଠିକ୍ ଟାଇମ୍ ରେ ହେଉନି।
ଲୋକମାନେ ହଇରାଣ ହେବେ ଦେଖିବ, ଲୋକ ଆଉ ଠିକ୍ ରେ ଚାଷ କରିପାରିବେନି ତଳି ପକେଇ ପାରିବେନି
ମରୁଡି ହବ ବୋଧେ ଆଉ।
ମରୁଡି ହବ ନହେଲେ ଗଜା ଧାନ ପକେଇକି ତାକୁ ଟ୍ରାକ୍ଟର ବାଲାଙ୍କୁ ପୋସିବେ ଲୋକ ଆଉ।
ହଁ।
ଆଉ କଣ କରିବେ? ତମର ସବୁ ବିଲ ବାଡ଼ି ସବୁ ଚାଷବାସ ସବୁ ସଇଲାଣି?
ନାଁ, ବର୍ଷା ତ ହେଇନଥିଲା ଆଉ ଚା ଚାଷ କୋଉଠି ହେଲାଣି? ଚାଷ ହେଇନି।
ଏ ହେ। ତମର କେତେ କଣ ଚାଷ ହଉଛି ବିଲ? କିଏ ନିଜେ ଚାଷ କରୁଛନ୍ତି ନା ଲୋକ କରୁଛନ୍ତି? ବେଶୀ ନାହିଁ ଯେ ଯେତିକି ହଉଛି
ଯେତିିକି ହଉଚି ହଁ। ଘରେ ଆମର ନିଜେ ଚାଷ କରୁଚନ୍ତି। ଲୋକବାକ
କଣ ହଉଛି ଚାଷ ବାସ କଣ ଚାଷ କରୁଛନ୍ତି?
ଧାନ ଚାଷ କରାହଉଛି। ହଁ ରବି ହଁ। ତାପରେ ମୁଗ, ବିରି, ଚଣା। ଧାନ ସେ ଜେଜେବାପା କରୁଛନ୍ତି ତ।
ବର୍ଷା ଦିନେ ଧାନ ହଉଚି, ତାପରେ ଶୀତ ଦିନେ ପନିପରିବା ତାପରେ ଇଏ କାଙ୍ଗୁଲ, ମୁଗ, ବିରି ଏଗୁଡ଼ା ହଉଥିବ ଆଉ।
ହଁ ଚଣା, କୋଳଥ।
ଚଣା ଚଣା କଁ ଏଇଯୋଉ କଁ କ ଞ୍ଚା ଜଣା ଏଯୋଉ ଶୀତଦିନେ ଚଣା ଶାଗ ତ ଖାଉଥିବେ?
ହଁ ଚଣା ଶାଗ ତୋଳିକି ଆଣିକି ଖାଉଚୁ ବିଲରୁ।
ଖାଲି ଖାଉଛନ୍ତି ନା ବିକା ବିକି ବି କରୁଛନ୍ତି?
ନାଇଁ ବିକା ବିକି କରୁନୁ ଯିଏ ଅଧିକ କରୁଚି, ସିଏ ବିକୁଚି। ଆମେ ଖାଲି ଏମ୍ ଖାଇବାକୁ କରୁଛୁ କମ୍। କିନ୍ତୁ ବିକୁଚନ୍ତି ପ୍ରବଳ ହଁ।
ଓ ନିଜ ଖର୍ଚ୍ଚ ହେଇଯାଉଥିବ ଚାରିଶହ ପାଁଶହ କି ଶହେ ଲାଖେ ଦିନକୁ ଆଉ। ଯେତିକି ଯିଏ ତୋଳିକି ଆଣିକି ବିକି ବିକ୍ରି କରିପାରୁଥିବେ ସେତିକି ପଇସା ପାଉଥିବେ ସେଇ ଅନୁସାରେ ଆଉ।
ହଁ ଚଣା ଶାଗ ଆହୁରି କଞ୍ଚା ଚଣା ଫଳ ବି ବିକୁଛନ୍ତି।
ଆଛା ତାର କେମିତି କଣ ଚାଲି ଶହେ ଦେଢଶହ ଲାଖେ ରହୁଥିବ କିଲକୁ ଆଉ।
ହଁ ଦେଢଶହ ଦୁଇଶହ ଆଡେ ଯାଉଛି।
ଚଣା?
ହଁ ସେଇ ଟାଇମରେ।
ଆଲ ଭଲ ତ ଏମିତି ଲୋକ କଞ୍ଚାରେ ଯେତିକି ପଇସା ପାଇବେ ଶୁଖିଲାରେ ନାହିଁ। ଶୁଖିଗଲେ କ
ହଁ ଶୁଖିଲାରେ କମ ପଇସା ଚଣା ଆ ଟା। ସେଇଥିପାଇଁ ଲୋକ କଞ୍ଚାରେ ବିକି ଦଉଛନ୍ତି।
ହୁଁ।
କେତେ ରଖୁଚନ୍ତି ଶୁଖିଲାକୁ ପୁଣିଆ ଆ ଆଉ ବର୍ଷ ଆର ବର୍ଷକୁ ଲଗେଇବା ପାଇଁ ଚଣା। ବିହନ।
ଆଉ ତମ ଗାଁରେ ବା ଯୋଉ କଣ ଶିବ ମନ୍ଦିର ଅଛି ସେଇଠିନା କଁ ଯାତ୍ରା ଏକା ହଉଚି।
ହଁ ସେଇଠି ହଉଚି ଆମ ଗାଁରେ ଶିବ ମନ୍ଦିର ଅଛି। ସେଠି ବଡ ଯାତ୍ରା ହଉଚି ମକର ଯାତ୍ରା, ସେଇଟା ଜାନୁଆରୀ ମାସରେ ହଉଚି।
ଜାନୁଆରୀ ତାହେଲେ ଏବେ ଆଉ ଚାରି ପାଞ୍ଚ ମାସ ରହିଲା। ଏବେ ତ ଏଇଠି ଛଅ ମାସ ସଇଲା ସାତେ।
ହଁ।
ଆ କେତେ ଦିନ କେମିତି କଣ ଯାତ୍ରା ହଉଚି?
ସେଇଟା ସଂକ୍ରାନ୍ତି ଦିନଠୁ ଆରମ୍ଭ ହଉଚି।
ହୁଁ।
ସଂକ୍ରାନ୍ତି ଦିନ ଠାକୁର ପ୍ରଶେସନ ଧରିକି ଆସିବେ ଗାଁ ବୁଲିବେ।
କୁ ନିଜେ ଠାକୁର ମାନେ ଲୋକ ଆଣିକି ପୁରା ଗାଁ ବୁଲଉଛନ୍ତି?
ହଁ। ଗାଁ ବୁଲେଇବେ ସେଇଠି ପ୍ରସାଦ ହେଇଥିବ ମକର ଚାଉଳ।
ହୁଁ ଯୋଉ ମକର ଯେମିତି ଶେରେଣୀ କଲା ଭଳିଆ ଚାଉଳ।
ଅ ହଁ ମକର ଚାଉଳ ହେଇଥିବ। ପ୍ରସାଦ ସେଇଟାକୁ ଗାଁ ମାନେ ଗାଁ ସାରା ବଣ୍ଟାଯିବ। ସମସ୍ତେ ଖାଇବେ ବହୁତ ଟେଷ୍ଟି ଲାଗେ ସେଇଟା।
ଆଚ୍ଛା ଆଉ ଯାତ୍ରା କଣ ସେଇଦିନ ହବ।
ନାଇଁ ନାଇଁ ସେଇଠୁ ଆରମ୍ଭ ହବ।
ସେଇଠୁ ଆରମ୍ଭ ହବ ଯେତେ ଦିନ ହେଇପାଇଲା ଆଉ।
ନାଇଁ ନାଇଁ ହବ ନା ତାର ଅଛି ଗୋଟେ ଟାଇମ ପାଞ୍ଚ ଦିନି ଯାଏ ହବ।
ଚାରି ପାଞ୍ଚ ଦିନ ହଉଚି, ଯାତ୍ରା ବୋଲେ କଁ ଖାଲି ଏମିତି ପ୍ରଶେସନ୍ ବୁଲୁଛନ୍ତି ନା ଆଉ କଣ ହଉଚି?
ନାଇଁ ନାଇଁ କେବଳ ସଂକ୍ରାନ୍ତି ଦିନ ଠାକୁର ପ୍ରସେସନ୍ ଧରିକି ଆସିବେ ଗାଁ କୁ।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
ତାପରେ ଯୋଉ ପାଞ୍ଚ ଦିନ ଯାତ୍ରା ହୁଏ ସେଇ କଣ କହିଲ ପୌରାଣିକ ନାଟକ ହୁଏ।
ଗାଁ ଗହଳି ନାଚକ ଆଉ।
ହଁ ସେଇ ନା
ହଁ ମୁଁ ଭାବିଲି ଯେମିତି ଆମର କଟକ ଭୁବନେଶ୍ଵରରେ ମେଲୋଡ଼ି ତାପରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସେଗୁଡ଼ାକ ଆଉ। ଇଏ କିନ୍ତୁ ପୌରାଣିକ କାର୍ଯ୍ୟକ୍ରମ ହଉଛି।
ହଁ ଏଇଠି ଖାଲି ପୌ ଗାଁ ଗହଳି ନା ପୌରାଣିକ କାର୍ଯ୍ୟକ୍ରମ ହୁଏ, ବିଭିନ୍ନ ପ୍ରକାର ଦୋକାନ ପତ୍ର ପଡ଼ିଥାଏ।
ମାନେ କଣ ଖାଇବା ଖାଲି ଖାଇବା ଜିନିଷ?
ନାଇଁ ନାଇଁ ଖାଇବା, ଲଗେଇବା, ପିନ୍ଧିବା ସ ସବୁ ପ୍ରକାର ଜିନିଷ ବି ପଡ଼ିଥାଏ।
ଭଲ ଆଉ ତାହେଲେ ଏ ବର୍ଷ ଗଲେ ହବ ଯାତ୍ରାକୁ ଆଉ।
ହଁ ହଁ ନିଶ୍ଚୟ ଆସିିବେ।
ବୁଲାବୁଲି କରିକି ଯାତ୍ରା ବୁଲିକି ଆସିବା ଆଉ।
ହଁ ତାପରେ ବି ସମସ୍ତଙ୍କ ଘରକୁ କୁଣିଆ ଆସିଥାନ୍ତି, ଯାତ୍ରା ବୋଲି।
ପ୍ରବଳ କୁଣିଆ?
ହଁ ମଜା ମସ୍ଲିସି୍ ବହୁତ ହୁଏ।
ଆଉ ରଜଠୁ ତମ ଗାଁ ରେ ଯା
ହଁ ରଜଠୁ ଆମ ଗାଁ ଆମ ଏରିଆ ରେ ପୁରା ମକର ଯାତ୍ରା ଟା ପୁରା ବଡ଼ ଯାତ୍ରା।
ଏମିତି ତାହେଲେ?
ହଁ ବହୁତ୍ ମଜା ହୁଏ। ଯାତ୍ରା ଟା ବି ପାଞ୍ଚ ଦିନ ହୁଏ ନା ଲାଗିଲାଗି।
ହଉ ହଉ ରାତି ବେଶୀ ହେଲାଣି ତୁ କଣ କରିବୁ ମୁଁ ରଖୁଛି ଯାଆ।
ହଉ।